ନମସ୍କାର।
ହଁ ଆଜ୍ଞା ନମସ୍କାର ନମସ୍କାର। ଆଉ କଣ କରୁଚନ୍ତି ଆପଣ କଣ ହଲଚାଲ?
ମୁଁ ବସିଚି ଆଉ ଆପଣ କଣ କରୁଚନ୍ତି?
ଆ ସିଏ ଆଜ୍ଞା ମୁଁ ବି ବସିଚି ବାହାରେ। ଯିବି ଘରକୁ ଆଉ ଟିକେ ପରେ।
ମତେ ଏଠୁ ଏବେ ଦେଖାଯାଉଚି କଳିଙ୍ଗ ଷ୍ଟାଡିୟମ।
ଆଚ୍ଛା ଆଚ୍ଛା ବଢିଆ ଆଜ୍ଞା ଆମ ଖେଳ ଦେଖା ଯାଉଚି?
ଫୁଟବଲ୍ ଗେମ୍ ଚାଲିଚି।
ଆଛା ଆଛା ନା ସେଠି ପ୍ରବେଶ ପାଇଁ ନାଇଁ ସେଠି ପ୍ରବେଶ ପାଇଁ ପଇସା ନିଅନ୍ତି ନା ଫ୍ରି ଥାଏ?
ଫ୍ରୀ ଥାଏ।
ମୁଁ ରହିଲି ପାଖରେ ଦି ବର୍ଷ ରହିଲି କିନ୍ତୁ ମୁଁ ଭିତରକୁ ଥରେ ବି ଯାଇପାରିନି।
ନା ଆପଣ ଯଦି ସକାଳୁ ଯିବେ ତାହେଲେ କିଛିଟା ଗେଟ୍ ପଟ ଆପଣ ଏଣ୍ଟ୍ରି ନେଇପାରିବେ। ଆପଣ ପୁରା ପୁରା ଷ୍ଟାଡିୟମ ଆପଣ ବୁଲି ପାରିବେନି କିନ୍ତୁ ଯେତେବେଳେ ଆମେ ସକାଳୁ ସକାଳୁ ଯାଉଚେ ପାଖାପାଖି ବୁଲି ପାରିବା କିନ୍ତୁ ପରେ ହେଇଟା ଆଲାଉ ରୋହୁନି ଆଉ ଆଜି କାଲି ତାଙ୍କର କଣ ଏମ ପାଷ୍ଟ ଟାଇପର ରୋହୁଚି। ତ ସେଥିରେ ବି ଏଣ୍ଟ୍ରି ନେଇପାରିବେ। ଯ ନହେଲେ ଯଦି ଆପଣ ଚାହିଁବେ ସେ ବ୍ୟାଡମିଣ୍ଟନ ପଟର ଯୋଉ ଗୋଟେ ଷ୍ଟାଡିୟମ ହେଇଚି ତାକୁ ବି ଯାଇପାରିବେ କିନ୍ତୁ ସେଥିପାଇଁ ଆପଣଙ୍କୁ ପଇସା ଦେବାକୁ ପଡିବ ବୋଧେ।
ଉଁ ହୁଁ ଏଇରା କଣ ସୁମିଙ୍ଗ ପାଇଁ ଆସଚି?
ଉଁ?
ସୁଇମିଂ ପାଇଁ ସୁଇମିଂ ପୁଲ ଅଛି?
ମୁଁ ଜାଣି ନେଇଁ ମୁଁ ଯାଇନି କେବେ?
ସାଙ୍ଗ କୋହୁଥିଲା ସେ ଛୁଟି ରେ ଛଅ ହଜଣ ସତକାର ଦେଇକି ଦେଇସାରା ସେ ସୁମିଂ ପହଁରିବା କ୍ଲାସ ଜ-ଜଏନ୍ କରିଥିଲା ଆଉ ସେଠିି ବି ଶିଖି ଯାଇଥିଲା।
ମୁଁ ଜାଣିିନେଇଁ ସେ ଏରିଆ କିନ୍ତୁ ବୋହୁତ ବଡ ଅଛି ତାଙ୍କର ଖାଲି ଷ୍ଟାଡିୟମର ତାଙ୍କ ଇଏରେ ବୋହୁତ ଗୁଡେ ଜାଗା ହୋଉଚି। ତ ସେମାନଙ୍କର ବୋହୁତ ଗୁଡେ ବିଲ୍ଡିଙ୍ଗ ଅଛି ତ ଇଣ୍ଡୋର ଷ୍ଟାଡିୟମା କେତେ ଗୁଡେ ଥିବ। ମୁଁ ଜାଣିବା ବାସ୍କେଟ ବଲ୍ ଏଇ ସବୁ ଗୁରାକୁ ତ ହୁଏ। ସ୍ଵିମିଂ ବିଷୟରେ ମୁଁ କହିପାରିବି।
ହଉ ତୁ ଅନ୍ୟ କିଏ ଜାଣିଲା ପରେ ଏତେ ବଡ ଜାଗା ଟା କଳିଙ୍ଗ ଡିୟମ ଓଡିଶା ସରକାରଙ୍କର ସେଇଠି ବି ଆଉ ଗୋଟେ ଅଫିସ ହଉଛି ଜୟଦେବ ବିହାର ପାଖରେ ଆଃ ମାଇନିଙ୍ଗ ର ଏ ମିତି କିଛି ଗୋଟେ ଅଫିସ ରହୁଛି।
ହଁ ହଁ।
ହଇର ସିଏ ବି ଆଜ୍ଞା ବହୁତ ଜଲଦ କାମଲିଛି ଆଜ୍ଞା ବହୁତ ମତେ ଲାଗୁଛି ମାଇନିଂ ଟା ବହୁତ ଅଧିକ ରିକ୍ରୁଟ ବି ହବାକୁ ଯାଉଛି ଆଗକୁ।
ନା ସେଟା ତ ଓଡିଶା କର୍ପୋରେଟର କଣ ଥିଲା ତାରି ଇ ହଉଛି ମାଇନିଂ ର ତ ଏଟା ଇଏଟା ପିଏ ଶୁନା କଣ ସେଟା
ଗୋଟେ ଅଫିସ ସେମାନେ ଅଧିକ ଲୋକଙ୍କୁ ବି ହାୟାର କରିବେ। ତ ମେ ବି ଏଇଟା ଭଲ ହେଇପାରେ ଆଗକୁ ମେକାନିକାଲ ପିଲା।
ନା ଏଟା ସମସ୍ତଙ୍କ ପାଇଁ ହେରିଙ୍ଗ ରହିବ।
କେମତି ଆଜ୍ଞା ସପ୍ଟଓୟାର ପିଲାଙ୍କୁ କେମିତି ସିଏ ନବ
ଖାଲି କଣ ଯୋଉ କମ୍ପୁଟର ବି ତ କିଛିଟା ଅପରେଟ କରିବେ ନା।
ଓ।
ଜେଇ ମାନଙ୍କୁ ନିଆ ହୁଏ ଆଉ ଯୋଉ ଅପରେଟର ମାନଙ୍କୁ ନିଆ ଡିଜାଇନର ମାନଙ୍କୁ ନିଆହବ। ଆଉ ଏମତି ବହୁତ ଗୁଡ଼ାଏ ପୋଷ୍ଟ ଅଛି ଗର୍ମେଣ୍ଟ ରେ ନଉଚନ୍ତି କିନ୍ତୁ ବହୁତ ଟିକେ କମ ରହୁଛି ପ୍ରୋବ୍ଲେ
ହଁ। ଓ ଏମ ସି ନା ଓଡିଶା ମାଇନିଂ
ହଁ ଓଡିଶା ମାଇନିଙ୍ଗ ଅଫିସ ହଁ।
ହୁଁ। ହ।
ଓଡ଼ିଶା ମାଇନିଂର ଏବେ ହିଁ ରିସେଣ୍ଟଲି ବାହାରିଥିଲା ବହୁତ ଗୁଡେ।
ସେଇଟି ସଫ୍ଟାର ସଫ୍ଟାର ପିଲାକୁ ନିଅନ୍ତି?
ହଁ ସଫ୍ଟାର ପିଲାଙ୍କର କିଛି ଟା ରହେ କିନ୍ତୁ ବହୁତ କମ ରହେ। କମ୍ପେୟାର ଟୁ ମାନେ ଯଦି ଆପଣ ଇଏ କରିବେ। ଅଲଗା କୋର୍ ଟାଇପ ର ପିଲା ଙ୍କ ସାଙ୍ଗରେ।
ଆଛା ଆପଣ ଜାଣିଛନ୍ତି ଇ ଆପଣଙ୍କର ଅ ଆମ କଲେଜ ର ଚେଞ୍ଜ ହେଇଛନ୍ତି କର୍ପୋଟରିଲେସନ ଅଫିସର। ସେ ସାର୍ ସେ ସାର୍ ଥିଲା ବଳେ ବିଲକୁଲ ଆସିନି ପ୍ଲେସମେଣ୍ଟ କିନ୍ତୁ
ନା କିନ୍ତୁ ସେ ସାର୍ ଯୋଉ ଛାଡିଲେ ସେ ତ ସିଧା ଆଇଟିଆର
ହଁ କେଜାଣି କଣ ହଉଛି?
ଆ କିନ୍ତୁ ଏ ନୂଆ ସାର୍ ଆସିଲା ପରଠୁ କିଛି ଆସିଚି ନୂଆ?
ଆ ଏବେ ତ ସେ ଚେଞ୍ଜ ଲି ସାର୍ ଏବେ ତ ନୂଆ କିର୍ଷ ଷ୍ଟାର୍ଟ ଥିଲା। ହୁଁ ହୁଁ।
ହଁ ଆଉ ଆପଣ ଏଥର କିଛି କେଥନ ମାନଙ୍କର ପାର୍ଟିସିପେଟ ମିଶିବାର କିଛି ପ୍ଲାନ୍ କରିଛନ୍ତି?
ଦେଖିବା ଆସିଲେ ଯାହା ହବ କରିବା। ଏସ୍ ଆଇ ଏସ୍ ଭବ ପାଟିସିପେଟ୍ କରିବି ହିଁ କରିବି। ତାପରେ ଅଲଗା କଣ ଦେଖିବା କଣ ହଉଛି କିନ୍ତୁ ମୋର ଏଥରକ ମୁଖ୍ୟ ଉଦ୍ଦେଶ୍ୟ ରହିବ ଓଡିଶା ବାହାରକୁ ଯିବା ପାଇଁ।
ଓ ହୋ।
ଓଡ଼ିଶା ବାହାରକୁ ଯଦି ପାଟିସିପେଟ୍ କରିକି ପାଅ ନପାଅ କିନ୍ତୁ ବୁଲିକି ଆସିବାର ଅଛି। ଓଡ଼ିଶା ବାହାରକୁ ଗଲେ ସେଠାରେ ଯୋଉଠି ଆକାଶ ଆପଣ ସେଇଠୁ ଆ ଖାଇବା ପାଇଁ ମିଳିଯିବ ତାପରେ ଆପଣଙ୍କୁ ଦ୍ଵିତୀୟ ଥର ଯିବା ଆସିବାର ପଇସା ଆପଣ କଲେଜ ବହନ କରିଦବ।
ହଁ ମୋ ଜାଣିବାରେ ଏବେ ବହୁତ ଶୀଘ୍ର ଭାବେ ଗୋଟେ ଦିଟା ଆଇ ଆଇ ଟି ଯୋଉ ଆଇ ଆଇ ଟି ଏନ୍ ଆଇ ଟି ରୁ ଆଉଚି। ଆଉ କିଛିଟା ହାଇ କ୍ଵାଲି ଟିର ଆଉଚି ଯୋଉ ପ୍ରାଇଭେଟ ଏଜେନ୍ସି ମାନଙ୍କର କିନ୍ତୁ ସେଇଟା ବୋହୁତ ଟିଏ କଷ୍ଟ।
ହଁ ହଁ। ଆଚ୍ଛା ଆଚଛା।
ଆପଣଙ୍କ ପାଖରେ କିଛି ପ୍ରୋଜେକ୍ଟ ଫୋଜେକ୍ଟ ରେଡି ଅଛି। ଟିମ୍ ରେଡି ଅଛି।
ହଣ କହିପାରିବେ
ଆଛ। ଆଲେ ଏବେ କିଛି ଭାବିଛନ୍ତି ଆଉ କୋଉ କୋଉ ତାକ ଜଏନ୍ କର
ଠିକ ଆଜ୍ଞା କଲେଜ ଖଲୁ ଆ ଟିକେ କଲେଜ କଲା ପରେ ଟିକେ ଆ ବୁଲାବୁଲି କରିବା ଆଜଞାମେ ଭାବୁଙ୍ଗ ମାନେ ପ୍ରଥମେ ପୁରୀ ଯିବା ପାଇଁ ପୁରୀ ଯାଇକି। ଆସିବୁ ତାପରେ ସାର୍ା ଆଜ୍ଞା ଆପଣଙ୍କର ଏବେ ତ ରଥଯାତ୍ରା ବି ହଉଛି ରଥ। ଆସିବ ସେ ାତରେ ଯିବି ପୁରୀ ଯିବି ଏବେ ବି ସାଙ୍ଗରେ ଅଖିଳ ଭାରତୀୟ ବିଦ୍ୟା ପରିଷଦୁ ଗ ଛାତ୍ର ମାନଙ୍କର ଗୋଟେ ସଂସ୍ଥା ଅଛି ସେଥିରେ ମୋ ସାଙ୍ଗ ମାନ ଅଛନ୍ତି ସେମାନଙ୍କ କହିଥିଲେ ଆସିବୁ ବୋଲି ମୁଁ ତାଙ୍କୁ ପଚାରୁଥିଲି ଯେ ତାଙ୍କ ସାଙ୍ଗରେ ଯିବି ଆଜ୍ଞା ପୁରୀ ଯଥଥ ଦିନ ଏବଂ ବାହାର ଖଟ ଦିନ ମଧ୍ୟ ସେଥିରେ ଲୋକମାନଙ୍କ ସେବା କରିକି ଆସିବି ଯଥାଯାତ୍ରା ପ୍ରଥମ ଥର ମୋ ଜୀବନରେ ଅନୁଭବ କରିବି। କେବେଜାାଇ ନି ହେଗ।
ଆଚଛା ଆଚ୍ଛା ତମେ ଇସ୍କନ ବି ଦେଖିନ
ତ ହୁଏ ଜୟଦୀବ ବିହ ସେ କଥା କହୁଛନ୍ତି ଆପଣ
ହଁ ହଁ ଯଉ ଆମ ଘର ପାଖ ଯୁ
ଏ ସେିକ ପାଇଁ ଉତମ ଭବୁ ଏ ବହୁତ ଛୋଟ ହୁଏ ହଁ ମୁଁ ଦେଖିନି ଥରେ ହିଁ ଦେଖିଥିଲି। ଏପଟେ ଯାଉଥିଲି ସେଦିନ ହଁ ସେଇ ଫ୍ଲାଇ ଓଭର ଉପର ହିଁ ଦେଖିଥିଲୁ ତଳେ ଦେଖିନି ଆଉ। ପୁରୀ କେମିତି ଯାଇନି ଆଜ୍ଞା ପୁରୀ ଥର ଏଥରେ ବଜିବା
ଆଚ୍ଛା ଆଚ୍ଛା।
ହ ଆଉ। କଣ ଆପଣ ତ ଇସ୍କନ କହିଲେ ଆପଣଙ୍କ ଘର ପାଖରେ ଅଛି ଆପଣ ତ ସବୁ ବର୍ଷ ଦେଖିଥିବେ।
ନା ଇସ୍କନ ପାଖରେ ଆସି କିଲ। ସବୁ ବର୍ଷ ଦେଖିବନି ଆଉ ମୁଁ ମଝିରେ ଗୋଟେ ବର୍ଷ ବୋଧେ ଯାଇନି କରୋନା ପାଇଁ ନା କରୋନା କରୋନା ଥିଲା କି ନଥିଲା ମୁଁ ଜାଣିନି ଆଉ ମନେ ନାହିଁ ଥରେ ଯାଇନଥିଲି ଥରେ ଦି ଥର ଯାଇନି ବାକି ସବୁ ପାଖାପାଖି ଯାଇଛି ନା ନା ଯଦି ରଥଯାତ୍ରା ଦିନ ନ ଯାଇ ପାରିଲି ପରେ ମୁଁ ଯାଏ।
ଆଜ୍ଞା ସରସ୍ଵତୀ କୁ ବହୁତ ଥର ଉ ଖରାପ କରୁଛି ଯେମିତି କିି ଆମର ଅଛି ଜଗନ୍ନାଥଙ୍କ ରଥଯାତ୍ରା ବର୍ଷକୁ ଥରେ ହିଁ ଅନୁଷ୍ଠିତ ହୁଏ ଯି ଆପଣ ଦେଖିବେ ଏ ବାହାର ଦେଶରେ ଅ ରଥଯାତ୍ରା ସେମାନେ ଦୁଇଥର ତିନିଥର କରୁଛନ୍ତି। ଏଇ ଆମ ସଂସ୍କୃତି ଉପରେ ବହୁତ ଖରାପ ପ୍ରଭାବ ପଡୁଛି।
ହଁ କିନ୍ତୁ ଏହା ପ୍ରତି ଆମ କିଛି କଡା ଆକ୍ସନ ନିଆଯାଉ ତ ତାକୁ ରୋକିବା ତ ଭାରି କଷ୍ଟ
ହୁଁ ହୁଁ ଶ୍ରୀମନ୍ଦିର ମସନ ତ ବହୁତ କହିଥିଲେ ବହୁତ କଡ଼ା ଆକ୍ସନ ନେବେ ବୋଲି
ଆଉ କିଛି ନାଇଁ ଖାଲି ନ୍ୟୁଜରେ ଆସିବେ ଦି ମିନଟି କହିବେ ସଇଲା।
କଣ ହେଲା ଆଜ୍ଞା ମୋ ଡିଟେଲ ଦେଇପାରିବେ କି ବିହାରର ଯିଏ ଅଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ।
ହଁ ହଁ।
ହଁ ତାଙ୍କର କଣ ସାର ଉନର ରିଭର୍ସ ହେଇଗଲା।
ଆ ସେଇଟା ପି ଆର ମତେ ଲାଗୁଛି।
କିନ୍ତୁ କଥା ରେ ବି ଗୋଟେ ପ୍ରୟାସ ଥିଲା ନା ସେ କେତେ ବଢିଆ ରେ କହୁଥିଲେ।
କହିବାକୁ ତ କେହି ବି କହିପାରିବ ଘୋଷିକି।
ମାର୍କେଟ।
ସେମିତି କିଛି ନାହିଁ ସେ ତ ସେମିତି ବି ପଲିଟିସିଆନ୍। ମାନେ ପଲିଟିସିଆନ ଫ୍ୟାମିଲିରୁ ତ ଯେତେ ଯାହା ହେଲେ ସେ ସ୍କିଲ ତ ରହିବ।
ହଠାତ୍ ସେଇ ଆସିଲା ଏକାଥରେ ଉନର ରିଭର୍ସ ରେ ଭାଇ। ଆଚ୍ଛା ଆପଣ ଦେଖିଛନ୍ତି ବିହାରରେ ଗୋଟେ। ଏନକୋଣ୍ଟର ଜ ଏନ ଏନ ଏନକୋଣ୍ଟର ହେଇଯାଇଚି ଗୋଟେ କେତେ ବଡ ଇସୂଜ ହେଲାଣି ସେଇଟା। ସେଇ ଲୋକ ହଁ ସ୍ତ୍ରୀ ହେବେନା। ସରେଣ୍ଡର ବି କରିଥିଲା କିନ୍ତୁ ଫିରବି ତାକୁ ଏନକାଣ୍ଟର କରିଦେଲେ। ସେ ଓନଲି ଭିଡିଓ ପ୍ରୁଫ୍ ଥିଲା ବୋଲି ହିଁ ଯେବେ ସବୁ ଚାଲିଛି। ନହେଲେ ବହୁତ ବଡ ଇସୁ ହେଲାଣି ଏଇଟା।
ନା ଉତ୍ତରପ୍ରଦେଶ ଆଉ ବିହାର ର ଡାଇନାମିକ୍ସ ଇ ଅଲଗା। ପୋଲିଟିକ୍ସ ଆଉ ପଲିସିରେ ତ ତାଙ୍କ। କ ଏ କିଛି କହି ହଉନି ଇଣ୍ଟରନାଲ ମ୍ୟାଟର ବି ହେଇଥାଇ ପରେ। ନ ହେଲେ କିଏ କାହାର।
ହୁଁ ହୁଁ ଆପଣ କୋକରୋଜ ଜନତା ପାର୍ଟି ବିଷୟରେ କଣ। କହିବେ ସେମାନେ ଧୀରେ ସେ ପ୍ରତିଶୋଧ କରୁଛନ୍ତି ନ୍ୟୁଜ ଦେଖୁଛନ୍ତି କି ନାଇଁ ଆପଣ।
ହଁ ସେଇଟା ସବୁଠୁ ଫାଲତୁ ଜିନିଷ ମୁଁ ଜାଣିବାରେ। ସବୁଠୁ ୟୁଜଲେସ୍ ଜିନିଷ।
କଣ ପାଇଁ।
ତାଙ୍କର ଯୋଉ ଜିନିଷ ରେ ସେମାନେ ମାନେ ଯୋଉ ଜିନିଷ ଟାକୁ ସେମାନେ ଚେଷ୍ଟା କରୁଛନ୍ତି କରିଆକୁ। ସେଇଟା ମୋଟେ ଭଲ ଭାବରେ ହଉନି।
ରେଜିଗନେସନ ଦରକାର ଆଜ୍ଞା ଆମକୁ।
କାହାର।
ଧର୍ମେନ୍ଦ୍ର ପ୍ରଧାନ।
ଧର୍ମେନ୍ଦ୍ର ପ୍ରଧାନ ଯଦି କହିଦେଲେ ଦେଇଦିଅନ୍ତା।
ତାହେଲେ ଆଉ ଏତେ କଥା ନଥାନ୍ତା।
ସତ କଥା ଆଜ୍ଞା।
ଏବେ ଧର୍ମେନ୍ଦ୍ର ପ୍ରଧାନ ଟିଭିରେ ଆସି କହିଲା। ଅ ଯୋଉମାନେ ତାକୁ ଯୋଉମାନେ ତା ଆଗେନଷ୍ଟ ରେ କହୁଛନ୍ତି ସେମାନେ ଆଣ୍ଟି ନେସ -
ୟା ଉପରେ ଆପଣ କଣ କହିବେ।
ଆଜ୍ଞା ବହୁତ ଭଲ କହୁଛି କିନ୍ତୁ ଆପଣ ଙ୍କୁ କଣ ଲାଗୁଛି ଆଜ୍ଞା ଆପଣଙ୍କ ଏଇ ଯୋଉ ଯେତେ ବେଳେ ଦ୍ୱିତୀୟ ବର୍ଷ ଏବେ ଏବେ ହବ ଓଡିଶା ରେ ଇଲେକ୍ସନ ଆଉଥରେ। ଆପଣ କଣ ଲାଗୁଛି ବିଜେଡି ଆସିବ ନା ବିଜେପି ଆସିବ।
ବିଜେଡି ଏବେକା। ଜିନିଷ ଦେଖିଲେ ବିଜେଡିରେ ଲାଗୁନି। ବିଜେପି ଆସିବାର ବହୁତ ଚାନସ୍ ଅଛି।
ଲୋକ ମାନେ ବି ଆମର ବିଜେପି ଉପରେ ରାଗିକି ରହିଲେଣି ଏଵେ। କାହିଁକି ନା ବିଜେପି।
ବିଜେପି ଉପରେ ରାଗିଛନ୍ତି କିନ୍ତୁ ବିଜେଡି ଉପରେ ଏବେ କିଛି ନୂଆ ଜିନିଷ ମାନେ ତାଙ୍କୁ ଭୋଟ ଦବାର କିଛି ଭ୍ୟାଲୁ ନାହିଁ। ଗୋ ଟାଇପ୍ ର
ହୋଉ ଆଜ୍ଞା ତମ ସାଙ୍ଗରେ କଥା ହେଇକି ବୋ ଭଲ ଲାଗିଲା ଆଗକୁ ମଧ୍ୟ ଏମିତି କଥା ହବା ଆମିତି ନୁଆ ନୁଆ ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ଆଜ୍ଞା ଆପଣଙ୍କୁ ସାଙ୍ଗରେ କଥା ହେଇ ଭଲ ଲାଗିଲା। ଏମତି ନୂଆ ନୂଆ ଜିନିଷ ଉପରେ ଆମେ ଆହୁରି ଆଗକୁ କଥା ହବା ହୋଉ। ରହୁଚି ଆଜ୍ଞା ଧନ୍ୟବାଦ୍।